ତ ଭାଇ କଣ କରୁଚନ୍ତି?
ଏମିତି ସକାଳୁ ଉଠିକି ବସିଛି ଆଉ। ବ୍ରେକ୍ଫାଷ୍ଟ କରିକି ଆଉ। ଆଉ ତମେ କଣ କରୁଛ?
ହଁ ମୁଁ ବି ଏଇଠି ବସିଛି ଆଉ। ହ ହଁ ହଁ। ହଁ ତମେ କିଛି ସୋସିଆଲ ମିଡିଆ ସୋସିଲ ମିଡିଆ ୟୁଜ କରନି?
ହଁ ସୋସିଆଲ ମିଡିଆ ୟୁଜ୍ କରେ। ଇନ୍ସଟାଗ୍ରାମ, ଫେସବୁକ୍, ଲିଙ୍କଦିନ ସବୁପ୍ରକାର ୟୁଜ୍ କରେ।
ଆଉ ସେଥିରୁ ମାନେ କଣ କଣ ସବୁ ମାନେ ଉପକାର ପାଆନ୍ତି ଆପଣ?
ହଁ। କହିବାକୁ ଗଲେ ସୋସିଆଲ ମିଡିଆର ଭଲ ବି ଅଛି ଖରାପ ଅଛି। ପ୍ରାୟ ଯୋଉମାନେ ମାନେ ଦୂରରେ ରୁହନ୍ତି, ତାଙ୍ଗ ସାଙ୍ଗରେ ବହୁତ ଜଲଦି ମାନେ କଣ୍ଟାକ୍ଟ କରିବା ତାଙ୍କ ସାଙ୍ଗରେ କଥା ହବା ଆଉ ଅଲଗା ଅଲଗା ଲୋକମାନଙ୍କ ସହିତ ବି ଆମେ କନେକ୍ଟ ହେଇପାରୁଛେ ସୋସିଆଲ ମିଡିଆ ଦ୍ଵାରା। ଆଉ ଶିକ୍ଷା ମାନେ ପଢାପଢି ର ବି କିଛି ଜିନିଷ ଅଛି ଯୋଉ ଜିନିଷା କି ଆମେ ବେନିଫିଟ ପାଇପାରୁଚେ ୟୁଟୁବର ଏରା ରୁ
ହଁ ମାନେ ଦେଶ ବିଦେଶରେ ବି ଖବର ମିଳେ।
ହଁ। ଆଉ ଆମରେ ଏବେ ଲିଙ୍କଡିନ ୱାଗେରା ୟୁଜ କରୁଚେ ସେଥିରେ ମାନେ ଯେମତି ଚାକିରି ବାକିରି ର କେମ ହଁ। ଆଉ ଦେଶ ବିଦେଶର ଖବର ମଧ୍ୟ ଆମେ ଜାଣିପାରୁଚେ ଇଏରୁ।
ଆଉ ଖରାପ ଖରାପ ତ ବହୁତ ଅଛି।
ହଁ।
ମେ ସମୟ ଟା ଅଧିକ ନଷ୍ଟ ହେଇଯିବ। ପାଠ ପଢାରେ ମାନେ ମନ ବି ନଥିବ ମନ ଟା ସେଇଠି ଖାଲି ଫୋନ ନେ ଥିବ। ଆଉ ଗ ଷ୍ଟ୍ରେସ ଫ୍ରେସ ବି ଆସେ, ଆନ୍ଜାଇଟି ବି ବଢେଇ ଦିଏ। ଆଉ କହିବାକୁ ଗଲେ ମାନେ କଣ ସ୍ପେକୁଲେଶନ ଆଉ ର୍ୟୁମରସ୍ ଗୁଡ଼ାକ ବି ଆସେ ଆ ଆମର ମାନେ କେମତି ମାଇଣ୍ଡ ଡାଇଭର୍ଟ ହେଇଯାଏ ମାନେ କୋଉଟା ଭଲ ଖବର ମାନେ କୋଉଟା ମନ୍ଦ ଖବର ଆମେ ଜାଣି ବି ପାରୁନୁ କୋଉ ଭୁଲ ବି ଠିକ ସେଟା ଡିସାଇଡ ବି କରିପାରୁନେ।
ହୁଁ।
ଆଉ ଲୋକ ଆଗ ଭଳି ମାନେ ପାଖରେ ପାଖରେ ବସି କିଛି ଗପ ନ ଗପି ଏବେ କିମିତି କେବଳ ଫୋନରେ ହିଁ ଧରିକି ବସୁଚନ୍ତି।
ହଁ ମାନେ କହିବାକୁ ଗଲେ ୱାନ ଟାଇପ୍ ଅଫ୍ ଯେମିତି ଆମର ଘରେ ଗୋଟେ ଜାଗାରେ ବସିଥିଲେ ତ ସେଇ ଜାଗାର ମାନେ ସମସ୍ତେ ମିଶିକି କଥା ହବା ମିଶିକି ଇଏ କରିବା ଆ ଯୋଉ ଥିଲା ଗୋଟେ ଜିନିଷ ସେଇଟା ଏବେ ପୁରା ମିଶି ଗଲାଣି ମାଟିରେ।
ହଁ ସେଇଟା ବି କହିବା କାରଣ ଆଗରୁ ମାନେ ସବୁ ପାଖରେ ପାଖରେ ବସିଥିଲେ ବାପା ମମି ମା ହଉ ଏ ପିଲା ଛୁଆ ସାଙ୍ଗସାଥି ଏବେ ତ ମାନେ ଯିଏ ଦେଖିବେ ବି ଛୋଟ ପିଲାଙ୍କ ପାଖରେ ବି ଫୋନ ଥାଏ। ମୋର ନାଇ ଇନଷ୍ଟା ଗ୍ରାମ୍ ଆଉ ୟୁଟ୍ୟୁବ ଚଲାଏ। ପାଠ ପଢାରେ ବି ତାର ମାଇଣ୍ଡ ବି ଡାଇଭର୍ଟ
ଏଇଟା ଆକ୍ଚୁଆଲି ଛୋଟ ପିଲାଙ୍କର ଭୁଲ ନଥାଏ ବାପ ବାପା ମା ମାନେ ଯେମିତି ଛୋଟ ପିଲାଙ୍କୁ ପରି ସେମାନେ ଅଭ ଏବେ ଗୋଟେ ଛୁଆଟେ ଛୋଟ ଛୁଆଟେ କାନ୍ଦୁଚି ତ ତା ପାଇଁ ବାପା କଣ କରିବ ମା କଣ କରିବ ନା ଆଉ କାନ୍ଦୁଚି ତ ତାକୁ ମୋବାଇଲ ଧରେଇ ଦେ ଫୋନ ଧରେଇ ଦେଲେ ସେ କାନ୍ଦ ବନ୍ଦ କରିଦବ। ଆଉ ଆଉ ଗୋଟେ ପିଲା ଗୋଟେ ଜାଗାରେ ଛୋଟ ଛୁଆଟେ ଖେଳୁଥିବ, ଆଉ ତା ମା ବାପା ବସିକି ମୋବାଇଲ ଦେଖୁଥିବେ। ତ ଅଭିଅସଲି ପିଲା ଉପରେ ବି ତାର ଇଫେକ୍ଟ ପଡିବ।
ହଁ ହଁ ବହୁ ଛୋଟବେେଳୁ ବି ସଚେତନ କରିବା ଦରକାର। ମୋବାଇଲ ବିଷୟରେ ତାମାନେ ଆଗକୁ ବି ଯୁ ଯୁବ ପିଢି ଉପରେ ବି ବହୁତ ମାନେ ପ୍ରଭାବ ପକାଇଥିଏ।
ହୁଁ।
ମାନେ ଯୁବ ମାନେ ଅଧିକା ଟାଇମ ସବୁବେଳେ ଆପଣ ଦେଖୁଥିବେ ମାନେ ଫୋନ୍ ରେ ଚଲଉଥିବେ ଫୋନ ଚଲଉଥିବେ ଆଉ କିଛି ପିଲା ତ ମାନେ ପାଠ ଫାଠ ଛାଡି ଦେଇେଇକି ବି ମୋବାଇଲ ମୋବାଇଲ ୟୁଜ୍ କରୁଥିବେ ମାନେ ସୋସିଆଲ ଏବେ ଯୋଉ ଇନଷ୍ଟାଗ୍ରାମ୍ ରୀଲ୍ ଅଛି ୟୁଟୁଭୁରେ ସଟ୍ସ ଅଛି ତାକୁ କହୁ ସ୍କୁଲ କରିଥିବେ।
ହୁଁ।
ଆଉ କେତେ ଜଣ ବି ମାନେ ଯାହା ଯିଏ ଭଲ ପିଲା ମାନେ ସଏ ବି ତାକୁ ମାନେ ଆପଣ ବି ଦେଖିଥିବେ ମାନେ ସେ ଆଉ ଠିକ ଭାବରେନ୍ତି ଶିକ୍ଷା ବିଷୟରେ ଜାଣିବା ପାଇଁ ବି ୟୁଜ୍ କରିଥାନ୍ତି।
ହୁଁ।
ନାଇ ସେମତି ଯେମତି ମାନେ କିଛି ସମୟ ପାଇଁ ମାନେ ଯେତିକି ସମୟ ଦରକାର ସେତିି ସମୟ ପାଇଁ ୟୁଜ୍ କରିବା।
ତାର କିଛି ମାନେ ଗୋଟେ ସମୟ ସୀମା କିଛି ନଥାଏ ଗୋଟେ ଜିନିଷ। ଧର ମାନେ ଯେମିତି ପୁରା ଜଣେ କନ୍ତିନିଅସ ଦେଖୁଛି ତ ସେଇ ଜିନିଷ ଟା ବି ବି ପଢାପଢି ଉପରେ ଏଫେକ୍ଟ ପକାଏ।
ହଁ।
ଏଇ।
ହଁ। ଆଉ ମାନେ ଅ ଫ୍ୟାନସ୍ ମାନେ ଯୋଉ ରୁମର ଫୁମର ଆଉଛି ତାକୁ ମାନେ କନଫର୍ମ କରିବା ଦରକାର। କନଫର୍ମ କରିବା ଦରକାର। ସତରେ ନହେଲେ ସବୁ ବେଳେବେଳେ ଭୁଲ ଭୁଲ ଲୋକ ଭୁଲ କଥା କେତେବେଳେ ବି କହିଦେଲେ ଇଏ ମାନେ ସବୁ ଠିକ ବି ଭାବି ଦିଅନ୍ତି ଆଉ। ପାଠ ପଢା ଆଉ ଜ ଜରୁରୀ କାମ ଯେତିକି ଜିକେ ପିକେ ବି ଭଲ ଆସିଛି ପିଲାମାନେ ପ୍ରିପେୟାର କରିଛ ଜି କେ ପାଇଁ କି ଅଲଗା କୋଉ ଏକଜା, ମ ପାଇଁ ସେ ପଢାରୁ
ହ।
ହେଲା ଆଉ ବ୍ୟକ୍ତିଗତ ସୂଚନା ବି ବେଳେବେଳେ ହଉଛି ସେ ସେଥିରେ ବହୁତ କିଛି କରି ହଉଛି।
ସୋସିଆଲ ମିଡିଆ ମାନେ ଏବେ ଦେଖନ୍ତୁ ୟୁଟୁବରେ ଆମେ ପୁରା କହିବାକୁ ଗଲେ ଫାଷ୍ଟ ଯେତେ ବି କୋର୍ସ ଅଛି ଯେତେ ବି ଷ୍ଟଡି ମ୍ୟାଟେରିଆଲ ଅଛି ସବୁ ଜିନିଷ ଆମେ ୟିଉଟୁବ ରୁ ଅଲରେଡି ଆଭେ ଆଭେଲେବଲ ପାଇିଯିବା ଆମେ ବର୍ତ୍ତମାନ ପିଲା କଣ ଅଛନ୍ତି ନା। ୟୁଟ୍ୟୁବ ପାଇଁ ମୋବାଇଲ ଆମେ ବୋହୁତ ଟାଇମରେ ସବୁ ହେଇଯାଇଥିଲା ନା ମାନେ ଯୋଉ ଘରେ ବସିକ ପାଠ ପଢିବେ। ତ ସେତେବେଳେ ସମସ୍ତେ ଏମିତି ମୋବାଇଲ ୟୁଜ୍ କରନ୍ତି ତା ରେ ପଢିବାପାଇଁ ମୋବାଇଲ ବାହନରେ ପ୍ରି ଫାୟର ବଗେର ଗେମ୍ ବଗେରା ଖେଳନ୍ତି। ହଁ ଆଉ ଇନଷ୍ଟାଗ୍ରାମ ନହେଲେ ୟୁଟ୍ୟୁବ ର ସଟ ସେଗୁଟା ବୁସିକି ଦେଖନ୍ତି ତ ସମୟ ତ ସେଥିରେ
ସ୍କ୍ରୋଲ କରୁଥିବେ ଗୋଟେ ପରେ ଗୋ ଦୋକାନ ଯୋଉ କୁହନ୍ତି। ସେଇଟା ବି ଦେଖୁଛନ୍ତିୁ ବୋହୁତରେ ସମୟ ବି ନଷ୍ଟ ହେଇଯାଉଛି।
ହଁ ସୋସିଆଲ ମିଡିଆରେ ଯୋଉ ସଟ ଫିଚର ଟା ଅଛି ନା ମାନେ ସେଇଟା ସବୁଠୁ ବୋହୁତ ବଡ ଖତରନାକ ଜିନିଷ ମାନେ ସେଟା ଆପଣଙ୍କୁ ଲାଗିବନି ଯେ ମାନେ କମ ଟାଇମ ସିନା ବଟ୍ ତମକୁ ଫୋର୍ସ କରିବ ଯେ ବେଶୀ ଟାଇମ୍ ସ୍କ୍ରୋଲ କରିବା ପାଇଁ।
ହଁ ହଁ ଆଉ ଇନଷ୍ଟାଗ୍ରାମ୍ ରେ ରିଲ ବି ସେଇ ଯୋଉ ଫଚର ଅଛି। ନଥିଲା ଯେ ମଝିରେ ଯୋଉ ଟିକଟକ୍ ଆସିଥିଲା ତାରି ପାଇଁ ଇନଷ୍ଟାଗ୍ରମ୍ ର ରିଲ ଆସିଲା। ସେଥିପାଇଁ ବୋହୁତ ମାନେ ପିଲା ଇଏ ହେଇଗଲେ ମାଇ ଗୋଟେ ତ ଏଇଟା ମାନେ ଗୋଟେ ମାନେ କଣ ଆଜି ତୁ ମାନେ କଣ ସାଙ୍ଗ ଭଳିଆ ୟୁଜ୍ କରିବା ଦରକାରେ ମାନେ ଏଥିରେ ବୋହୁତ ବୋହୁତ ଅପକାର ଗୁଣ ଅଛି, ଆଉ ଉପକାର ଗୁଣ ବି ଅଛି।
ହୁଁ।
କିମ୍ବା ମାନେ ଅଧିକା ୟୁଜ କଲେ କାହାର ମାନେ ଅଧିକା ଝିଅ କିନ୍ତୁ ପାଠ ପାଇଁ ୟୁଜ କରୁଚ ଅଧିକା ୟୁଜ୍ ତା ପାଇଁ ଭଲ ଯିଏ ଅଲଗା ପାଇଁ ୟୁଜ୍ କରୁଚି। ନା ଇଏ ଅଧିକା ସେଇଟା ତା ପାଇଁ ଖରାପ ହେଇପାରେ ଯେମିତି ଯେମିତି ଆପଣ ଦେଖିବେ ଅଧିକା ମାନେ ବେଳେ ବେଳେ ବି। ହଉ। ଭଲ କାମ ୟୁଜ କରନ୍ତି, ବେଳେ ବେଳେ ବୋହୁତ ଖରାପ ହେଇଯାଏ, ଆପଣ ଯୋଉ ଦେଖୁଥିବେ ୟୁଟ୍ୟୁବ ରେ ୟୁଟ୍ୟୁବ ଚ୍ୟାନେଲ କହିଲେ ଲୋକମାନଙ୍କର କେତେ କେତେ ମାନେ ପଇସା ଆସିକି ତାଙ୍କ ପାଇଁ ଲାଭ ଦାୟ ହେବ।
ହୁଁ।
ମାନେ ଦେଖିକି ବହୁତ ସମୟ ମାନେ କଣ୍ଟେଟ କ୍ରୀଏସ ନ ଯୋଉଟା କହୁଛନ୍ତି ମାନେ ଯେତେ ଟାଇମ୍ ୟୁଜ କରିକି ସେଥିରେ ସବୁ ମାନେ କରିକି ଲାଷ୍ଟ କୁ ତାଙ୍କୁ ପଇସା ଆସିବ ବହୁତ ସାରା ବହୁତ ଖୁସି।
ସେଇଟାକୁ ତ ହଁ ସେଇଟାକୁ ତ ୱାନ ଟାଇମ ଅଫ ଷ୍ଟ୍ରଗଲ ହିଁ କୁହାଯାଏ ମାନେ ବହୁତ ପେସେନ୍ସ ଦରକାର ତା ବହୁତ ପରିଶ୍ରମ ବି ଦରକାର।
ହଁ ତା ମାନେ କହିବାକୁ ଗଲେ ଜଣ ଜଣ ଙ୍କୁ ଏମିତି ଥାଏ ଯେ ହଁ ମୁଁ କଣ୍ଟେନ କ୍ରୀଏଟର ହେବି। ଆଉ ଏମ ଫାଇପ ତ ଯେମିତି ହେଲେ ଦରକାର ହାର୍ଡୱାର ଦରକାର। ଆଉ, ବେଳେବେଳେ ଅନଲାଇନ ରେ ଆପଣ ଦେଖୁଥିବେ ଯୋଉ ମାନେ ଗୋଟେ ଗୋଟେ ଟେକ ମାନେ ଟେକ କରାହଉଛି ଗୁଡାକ ଫିଜିକ୍ସ ବାଲା ହଉ ଅଲଗା କଣ ସେଥିରେ ସବୁ ମାନେ ଟିଚର ମାନେ ବି ସୁଯୋଗ ପାଇବାରୁଛନ୍ତି ମାନେ ପଢିବା ପାଇଁ
ହୁଁ ହୁଁ,
ସେ ଲେନ ଦେନ ନକ୍ରୀ ଆଉ ସବୁ ଅଛି। ପିଲାମାନେ ତାଙ୍କର ଇନଟର୍ଣ୍ଣସିପ ର ଜବ ଗୁଡାକ ଦେଖି ପାରୁଛନ୍ତି।
ହୁଁ ହୁଁ ଆମେ ଆମେ ଯେମିତି ମାନେ ମୋବାଇଲଟାକୁ ୟୁଜ କରିପାରିବା ମାନେ ତାର ଭଲରେ ୟୁଜ ବି କରିପାରିବା ଖରାପରେ ବି ଲୋକ ପିଲାମାନେ ୟୁଜ୍ କରୁଛନ୍ତି ତ ଡିପେଣ୍ଡ କରେ ଆମ ଉପରେ କି ଆମେ କେମିତି ତାକୁ ୟୁଜ କରିବା
ଆଉ ଜଣେ ମାନେ ମତେ ଟିକେ କୁହ ଜଣେ ଯଦି ତା ପାଖରେ କିଛି ସୋସିଆଲ ମିଡିଆ ନାହିଁ ସେ ଜମା ୟୁଜ୍ କରେନି। ମାନେ କେତେ ତା ପ୍ରତି ଭଲ ହବ କେତେ ଖରାପ ବି ହବ।
ହଉ ହଁ ଗୋଟେ ଗୋଟେ ଜିନିଷ କି ଜଣେ ଯଦି ଜଣକ ପାଖରେ ସୋସିଆଲ ମିଡିଆ ନାହିଁ ସିଏ ତାରତ କିଛି ଫୋନ ହିଁ ୟୁଜ୍ କରେ ନା ମାନେ ସିଏ ସତ କଥା ସେ ସବୁ ଜିନିଷ ପାଇଁ ମାନେ ସବୁ ଜିନିଷ ଜାଣିପାରିବ କିନ୍ତୁ ବହୁତ ଜିନିଷ ଏମିତି ଥିବ କି ଯୋଉଟା ସିଏ ଜାଣିପାରିବନି ମତେ ମାନେ କଣ କହିବି
ହଁ ଯୋଉଟା କି କେବେ କେତେ କେତେ କିଛି କିଛି ନୂଆ ନୂଆ ଜିନିଷ
ହଁ ନୂଆ ନୂଆ ମାନେ ବହୁତ ଜିନିଷ, ଚେଞ୍ଜେସ ହଉଛି ଦୁନିଆରେ ମାନେ ଯୋଉ ଜିନିଷ କି ସବୁ ଜିନିଷ ଯାହାର ଯଦି ହଣ୍ଡେଡ ପସେଣ୍ଟ ରୁ ମାନେ ଏଇଟି ପର ଖରାପ ଜିନିଷ ଦେଖୁଥିବ ନା ଟ୍ୱେଣ୍ଟି ପସେଣ୍ଟ ତ ଭଲ ହିଁ ଦେଖୁଥିବ ସେଇ ଭିତରେ ତ ସୋସିଆଲ ମିଡିଆ ରେ ତ ସେ ସବୁ ଜିନିଷ ତ ଖରାପ ଦେଖିପାରିବ ନା ଯେମିତି ହେଲେ ବି ତାକୁ ଟେଣ୍ଟି ପସେଣ୍ଟ ଭଲ ହି ଦେଖୁ ଥିବ। ସେଥିରେ ତ ସେମିତି ହଉ ସେ ଟ୍ୱେଣ୍ଟି ପସେଣ୍ଟ ଟ୍ୱେଣ୍ଟି ହେଇକି ମଧ୍ୟ ସେଇଟା କିଛି ଜିନିଷ ଭଲ ହିଁ ଦେଖୁଛି। ତାପରେ ନଯିବି ପୁରା ସୋସିଆଲ ମିଡିଆ ଦେଖିଲେ ହିଁ ସେ ଖରାପ ଜିନିଷ ଦେଖୁଥିବ ଆଉ ଜଣେ ଯଦି। ପୁରା ଅବଗତ ନଥିବ କି ସୋସିଆଲ ମିଡିଆରେ କଣ ହଉଛି କଣ ନାହିଁ କେମିତି ମାନେ ଯେ ବାହାର ଦୁନିଆ ବିଷୟରେ କିଛି ଜାଣି ପାରିବ ନାହିଇଁ।
ସୋଶଲ ମିଡିଆ ଫ୍ରଡ଼ ଫ୍ରଡ଼ ଫଡ଼ ହଉଛି ଏବେ ଆଟା କଣ ଟତ ହେଲା କହୁଥିଲି।
ଫଡ଼ ଏଥିପାଇଁ ହଉଛି କି ଆମେ ଯଦି ଜିନିଷ ଗୁଡା ଆମେ ୟୁଜ କରିବା ସୋଆଲ ମିଡିଆ ସହିତ ିମେ କାହିଁକି ନା ଆମର ଗୋଟେ ମୋ ଆମର ଯୋଉ ସ୍ମାର୍ଟ ଡିଭାଇସ ସେଇଟା ସବୁ ଜିନିଛି। ତ ଆମେ ଯଦି ଆମକୁ ଯଉ ଜିନିଷ ପାଇଁ। କୁହାଯାଇଛି ଆମେ ସେ ସବୁ ଜିନିସ ନ ୟୁଜ କରି ଥାଡପାଟି ୟୁଜ କରିବା ତ ଅଭିଅସଲି ମୋବାଇଲ ହ୍ୟାକ ବଗେରା ବି ହଉଛି ସେଇଥିପାଇଁ।
ଅ ହ ହ। ହୋ ଆପଣ ସୋସିଆଲ ମିଡିଆ ୟୁଜ କ ୟୁଜ କରନ୍ତି କେତେ।
ସୋସିଆଲ ମିଡିଆ ଯେତିକିି ନର୍ମାଲ। ପଢା ପାଇଁ ଯେତିକି ଆଉ ବାକି। ନର୍ମାଲ ଟାଇମ ରେ ଫ୍ରି ଟାଇମ ରେ କେତେ ବେଳେ ଇନଷ୍ଟାଗ୍ରାମ ବଗେରା।
ଆଜ୍ଞା ଆଜ୍ଞା। ହଁ ମୁଁ ବି ସେମିତି ଟିକେ ଟିକେ ୟୁଜ୍ କରେ ସେମିତି ଇନଷ୍ଟାଗ୍ରାମ ଖାଲି ଲିମିଟେଡ଼ ଆଉ ନଲେ ଅଲଗା।
ୟୁଜ ୟୁଜ କରିବାଟା କିଛି ଭୁଲ ନାହିଁ ୟୁଜ। କେମିତି କରିବା ସେଇଟା ହଉଛି ପଏଣ୍ଟ ହଁ।
ନିଯେ ମାନେ ଜାଣିଥିବା ଦରକାର ଯେ ମୁଁ ଏତିକି ୟୁଜ କରିବି ଏ ନାଇ। ଏମତି ସବୁ ହା ହା।
ସୋସିଆଲ ମିଡିଆ ଯେତି ହେଲ୍ପ ବହୁତ କରେ। ଆଉ ତା ପାଇଁ ମଧ୍ୟ ଲୋକମାନେ ସଚେତନ ହବା ବି ଦରକାର କି କେ କଣ କରିବି କଣ। ମାନେ କେମିତି ୟୁଜ କରିବେ।
ହଁ ହଁ। ଏମତି ବହୁତ୍ ହଉ ହଉ ବହୁତ ଭଲ ଲାଗିଲା ଭାଇ ରଖୁଚି ଭାଇ।
ହଉ ଭାଇ ଠିକ ଅଛି।